ହୁଁ। ହାଲୋ ହାଲୋ। ଆଉ କଣ କରୁଚନ୍ତି?
ନାଇଁ ଏବେ ଯାଉଚୁ ଖାଇବୁ ଆଉ।
ଆଉ ରୋଷେଇ କଣ ସକାଳୁ ଜଳଖିଆ?
ଜଳଖିଆରେ ପିଠା, ଡାଲମା ମୁଁ ଖାଇବି ଆଉ ବୋଉ ହରିକା ଚା ଚାହା ପିଠା ରୁଟି ସନ୍ତୁଳା ଖାଇବେ ଆଉ।
ଆଜ୍ଞା।
ଆପଣଙ୍କ ଇଆଡେ ଗରମ ହଉଚି?
ହଁ ଗରମ ତ ବହୁତ ହଉଚି ଆଉ।
ଗୁରୁବାର ତ ସେଥିପାଇଁ ଆଜି ପଖାଳ ପିଠା ଖାଇଦବା ଆଉ ନହେଲେ ପଖାଳଟା ନିହାତି ଗରମ କେତେ ଜୋରରେ ହଉଚି। ପଖାଳ ନ ଖାଇଲେ ଆଉ ହବ। ଆପଣଙ୍କ ପଖାଳ ପସନ୍ଦ ନା ପସନ୍ଦ ନୁହଁ? ହାଲୋ।
କ ୟା
ହ୍ୟାଲୋ ଆପଣଙ୍କୁ ପଖାଳ ପସନ୍ଦ ନା ପସନ୍ଦ ନୁହଁ? ଆପଣଙ୍କ ପଖାଳ ହଁ ଏଇ ଯୋଉ ଗରମ ହଉଛି।
ହଉଛି ଲୋକ ସବୁ ଯଦି ଗଛ କାଟିଦେବେ। ତ ଗରମ ହବ ନା
ହଁ। ସବୁଆଡେ ତ ଗଛ କାଟିକି ଘର ବନାହଉଛି ରାସ୍ତା ବନା ହଉଛି ଆଉ। ମାନେ ଲୋକ ସଂଖ୍ୟା ଲୋକ ସଂଖ ହଁ ଲୋକ ସଂଖ୍ୟା ବଢି ବଢି ଚାଲିଛି ଏଇସା ଗଛ। କାଟି ଦଉଛନ୍ତି ଯୋଉଟାକି ଗଛ ଆମର ନିହାତି ଦରକାର। ଅଉ ଏବେ ଯୁଆଡେ ଦେଖିବ ଖାଲି ବିଲଡିଙ୍ଗ ଘ ବନା ହେଇକି। ଚାଲଛି ଆମ ସେଆ କ ଏବଂ ଆମ ପୁରୁଣା ଟାଇମ ର ଯୋଉ ବଡ ବଡ ଗଛ ଥିଲା ତାକୁ ବି ସବୁ ଗଛ କା କଟି ପୁରା ଜାଗା ବନେଇକି ସେଠି ବଡ ବଡ ବିଲ୍ଡିଙ୍ଗ ବନା ହଉଛି।
ଆଜ୍ଞା ଆଜ୍ଞା ଲୋକ ଭାବୁଛନ୍ତି ଖାଲି ଘର ବନେଇଦେଲେ ଆମେ ରହିଯିବୁ। ସେ କିନ୍ତୁ ବୁଝି ପାରୁନାହାନ୍ତି ଯେ। ଗଛ ଟା କାଟିଦେଲେ ଆମର କେତେ ଅସୁବିଧା ହ।
ହଁ ଏ ଖରା ଦିନରେ ରାସ୍ତାରେ ଗଲା ବେଳକୁ ବାଟ ଯାକ ଦେଖିଲା ବେଳକୁ ଟିକା ହେଲେ ବି ଛାଇ ନାହିଁ କଉଠି ଆଉ ଟିକେ ଛାଇ ହେଲେ। ହେଲେ ତ ପୁଣି ଲୋକ ଟିକେ ଛିଡା ଯିଏ ଚାଲିକି ଯାଉଥିବ ଯିଏ ସାଇକେଲ ରେ ଯାଉଥିବ ଆଉ ପୁଣି ଟିକେ ତାକୁ। ହଉ ଛିଡା ହବ ନା ବୟସ୍କ ଲୋକମାନେ ଯୋଉମାନେ ଯାଉଛନ୍ତି ଟିକେ ଗଛାଇଁ ହେଲେ ତ ମିଳିଲେ ତ ପୁଣି ଛିଡାବ ବ ନା ନାଇ
ଆଜ୍ଞା ଆପଣ ଦେଖିଥିବେ ଆଗରୁ ଏତେ ଗରମ ହଉଥିଲା କି
ହଁ।
ଏବେ କେତେ ଗରମ ହଉଛି ଏଇ ବର୍ଷ ତ ବୋଧେ ରେକର୍ଡ କାଟି ଦେଇେଇଛି।
ହଁ।
ହ
ଆଉ ଗରମ ଗଛ ବଛ କାଟିକି କୁଟିକି ସଫା କରିଦେଲେ ଆଗରୁ ଆ ମାନେ ଉ ଗଛ ରାସ୍ତା କରେକରେ ରେ ଥିଲା ପୁରା ଛାଇ। ଛାଇ ରେ ସମସ୍ତେ ଯାଉଥିଲେ ଓଗା ଦେଖିଲା ବେଳ ଖାଲି ରା ତା ଖାଲି ସାଇଟ ରେ ସାଇଟରେ ଖାଲି ଘର ବନା ହେଇଯାଇଛି।
ନା ଆଜ୍ଞା ଯୋଉଠି ଦେଖିବେ କମ୍ପାନୀ ଯୋଉଠି ଦେଖିବେ ଦୋକାନୀ ଆଗରୁ ଲୋକ କଣ ଗୋଟେ ଖୁସି ବାସି ଦିନ ହେଲେ ଗଛ ଲଗଉଥିଲେ।
ଲଗଉଥିଲେ ହଁ
ଏବେକାା ଲୋକ ଆଉ ଗଛ ଲଗଉଛନ୍ତି କୋଉଠି?
ହଁ।
ଦଲଟା ଯୋଉଠି ଗଛ ଦେଖୁଛନ୍ତି ସେଇଠି ଆଣ
କାଦ ହଁ ଏବେ ଖାଲି ନିଜ ଶୋ ପାଇଁ ଆଞ ନିଜ ଛାତ ଉପରେ ମାନେ ଘର ଟା ଆମର କେମିତି? ସୁନ୍ଦର ଦେଖାଯିବ ହେଲେ ସେ ଜାଣି ପାରୁନାହାନ୍ତି ଯେ ମାନେ ଆମେ ବଞ୍ଚିବା ଟା କେମିତି କେତେ ଦୂର ଦରକାର ସେଇଟା ଜାଣିନାହାନ୍ତି ଆମ ଘରଟା ସୁନ୍ଦର ହେଇଥିବା ଦରକାର। ବଞ୍ଚିଲେ ସିନା ତମ ଘରକୁ ସୁନ୍ଦର କରିବ ଆଉ ନ ବଞ୍ଚିଲେ ଘରକୁ କେମିତି ସୁନ୍ଦର କରିବ।
ଆ
ହ୍ୟାଲୋ। ହଁ। ଆଉ ଆ ଆପଣ ଆପଣ କଣ ଗଛ ଫଛ ଲଗାନ୍ତି ନା ଲଗାନ୍ତିନି।
ନା ମୁଁ ବି ଗଛ ଲଗାଏବି କାହିଁ ମିଛ କଥା କହିବି ମୁଁ ବି ଲ ଗ ଆଉ କିନ୍ତୁ ହାଡେ ବି ନାହିଁ।
ହଁ।
ଆମେ ଯଦି ଗୋଟେ ଜିନିଷ ଲଉ ଆଗେଇ ପାରିବାନି ତାହେଲେ ତାକୁ ନଷ୍ଟ କାହିଁ କରିବା? ଆଜ୍ଞା ଆପଣଙ୍କର ବାରି ଫାରି ଅଛି?
ହଁ ହଁ ଆମର ବାଡି ଅଛି ଆମର ବୋଉ ହେରିକା ଗଛ ଲଗାନ୍ତି ଆମ ବାଇରେ ସବୁ ଜିନିଷ ପନିପରିବା ସବୁ ଖରା ଦିନ ଯାକ ଆମର ବାଇଗଣ ବିଲାତି ତାପରେ ପୋଇ ଖଡା ସବୁ ଶାଗ ତାପରେ ଶୀତ ଦିନର ଧନିଆ ପତ୍ର ପତ୍ର ସିଏ ତ ମାନେ ମେନ୍ ଜିନିଷ ଧନିଆ ପତ୍ର ମାନେ ତରକାରିରେ ଦିନ ଟାଇମ ର ଏବେ ବି ସୁଦ୍ଧା ଫୁଲ ଗଛ ହେରି ଆ ବ ବହୁତ ସାରା ଫୁଲ ଗଛ ସବୁ ଲଗେଇଛନ୍ତି। ଆଉ ଆମୁଁ ମା ଆଗରୁ ବୋଉ ଯାଉଥିଲେ ଆଉ ଜଣଙ୍କ ବାରିକି ମାନେ ଫୁଲ ଆମର ନାହିଁ ଠାକୁର ପୂଜା କରିବୁ ତ ଫୁଲ ନାହିଁ ଏବେ ନିଜେ ବାଇରେ ଲଗେଇ ଦେଇଛନ୍ତି। ଯଉଟା କି ଆମେ ଆରାମସେ ନିଜ ବାଇରୁ ନିଜେ ତୋଳିକି ଆଣିକି ଠାକୁର କୂର ପୂଜା କରୁଛୁ। ଆଉ ବାଇରେ ଅ ଶାଗ ଲଗା ହଉଛି ମାନେ କିଣିକି ଆଣିବା ସାର ସେମାନେ ପକଉଛନ୍ତି ଆମେ ପୁରା ପିଓର ଜିନିଷ ଆଣିକି ଖାଇବାଟା ଆଜିକାଲି ତ ସବୁ ଜିନିଷ ସେଥିରେ ସାର ପଡୁଛି ନା ଯାହାହଲେ ବି ଦେହ ପାଇଁ ଖରାପ। ଆଉ ନିଜ ବାଇରେ ଲଗେଇବ ଗୋବର ଖତ ସେ ଖତ ଖତ ଟା ଯେତେ ଦେଲେ ଯେତେ ମାନେ ଆପଣଙ୍କୁ ମିଳିବ ବେନିଫିଟ୍ ଆଉ କଣ ଅଲଗା ଇଏ ରୁ ମିଳିବ ସାଙ୍ଗେ ସାଙ୍ଗେ ତୋଳିକି ଆଣିବ ତ ଭାଜିବ। ସିଏ ହଉଛି ମାନେ ଖୁସି ଲାଗିବ କି ହଁ ମୁଁ ଗୋଟେ କିଛି ଗୋଟେ କରିଛି ଯୋଉଟା କି କେତେ ଲାଭ ମିଳୁଛି।
ହଁ। ଆଉ ଆଜିକାଲି ଲୋକ କି ଚାଷ କରିବାକୁ ପସନ୍ଦ କରୁଛନ୍ତି।
ହଁ। ହେ ଯାହା ଅଛି ଚାଲ କିଣିକିନା କିଣିକି ଆଣିଦବା ଖାଇଦବା ଗଲା ସଇଲା
ସିଏ କିନ୍ତୁ ବୁଝିପାରୁନାହାନ୍ତି ସେ ଖାଇବାରେ କିଛି
ମୂଲ୍ୟ ହିଁ ନାହିଁ ଖାଲି ମାନେ ତା ଦେହରେ ଖାଲି ବିଷ ଜାଣ ମିଶିଛି ମାନେ ଦିଆ ହେଇକି ସେ ଜିନିଷ ବଢା ହବ ହଉଛି।
କିନ୍ତୁ ତା ଭିତରେ କିଛି ନଥିବ।
ହଁ ଆମ ଆମ ବାଇରେ ବୋଉ ତାଙ୍କର ବୋଉ ତାଙ୍କର ସକାଳୁ ଯାଇକିନା ସବୁ ପାଣିଫାଣି ଦିଅନ୍ତି। ଚାରିଟାବେଳେ ବି ଯେତେବେଳେ ଦରକାର ଏବେ ତ ବର୍ଷା ଟିକେଟିକେ ହଉଛି ନା ତ ଏବେ ସବୁ ମଞ୍ଜି ବୁଣା ହେଇଛି। ଆ ପ ଯୋଉ କଣ ସେରା ଜହ୍ନି ମଞ୍ଜି ମଞ୍ଜି ଖଡା ମଞ୍ଜି ସବୁ ମଞ୍ଜି ପୋତା ହେଇଛି ବର୍ଷା ମଝିରେ ମଝିରେ ହେଇଗଲାଠୁ ହେଇଯାଉଛି ମଝିରେ ଆମର ଛତୁ ଲଗା ହେଇଥିଲା ତା ଦେହରେ ଛତୁ ଛତୁ ବି ଆମର କେତେଥର ଆସିଛି ଖାଇଛୁ ମାନେ ବାହାରେ କିଣିକି ଆଣିବ ଅଧିକା ଟଙ୍କା ଦେଇକି କିନ୍ତୁ ଘରେ ଯାହାହେଲେ ବି ଆଞ୍ଜୁଳାଏ ହଉ ଯେତିକି ହଉ ସେତିକି ଆଣି ତ ନିଜ ଘରେ ବନେଇକିନା ଖାଇଦବ ଅଳ୍ପ ଅଳ୍ପ ଖାଅ କିନ୍ତୁ ଭଲ
ପ୍ରାୟ ଆମର ସବୁ ଜିନିଷ ବାଇରେ ଲାଗେ ବାଇରେ ଲାଗିଛି ହଉଛି କଇଁଆ ଗଛ ବି ଆମର ଅଛି କିଛି କଇଁଆ ଆଉ ମାନେ ହଁ କଇଁଆ କିଣିକି ଆଣିବାକୁ ପଡିଥାନ୍ତା ଖଟା ବର୍ଷକ ପାଇଁ ବନେଇବାକୁ ପଡିଥାନ୍ତା କଇଁଆ ଗଛ ଆମର ଅଛି ତ କଇଁଆ ନଡିଆ ଗଛ ଅଛି ନଡିଆ ପଡୁଛି ଯୋଉଟା କି ଆମ ଓଡିଆ ମୋ ବଜାରରେ କେତେ ହାଇ ପାୱାର ରେଟ୍ ପୁରା ତ ଆଉ ଏଗୁରା କିଣିବାକୁ ପଡୁନି ଆମ ବାଇରେ ସବୁ ଅଛି। ବାଇରୁ ହେଇଯାଉଛି ଆଉ। ବହୁତ ସାରା ଜିନିଷ ଆମ ବାଇରେ ଅଛି।
ନିଜେ ପନିପରିବା
ଗୋଟେ ହଁ ଗୋଟେ ଗୋଟେ ଖୁସି ଲାଗିବ କି ଆମେ ଯାହା ହଉ କିଛି କେମିକାଲ ଜିନିଷରୁ ତ ଦୂର ରରେ ଆମେ ଅଛେ ଯୋଉଟା କି ଆମେ ଖାଉଛେ ଦେହ ପାଇଁ ଭଲ। ଆମେ ଖାଉଛେ। ଆମ ଛୁଆ ମାନଙ୍କୁ ଖୁଆଉଛେ ତ ଠିକଠାକ ଏଇଗା ତ ପ୍ରତି ଘରେ ଘରେ ଗ୍ୟାସ। ଡାଇବେଟିସ୍ ସବୁ ବାହାରି ଯାଉଛି। ଆଗରୁ ସବୁ ଯୋଉ ମାନେ କେମିକାଲ ସବୁ ମିଶା। ଖାଇଲେଣି। ସବୁ ଆମ ଜେଜେ ଜେଜେବାଙ୍କୁ ଦେଖିବ ସେମାନେ- ସେମାନେ ବହୁତ ବହୁତ ବୟସ ବଞ୍ଚୁଛନ୍ତି କିନ୍ତୁ ଆମେ ମାନେ ଏ ଟାଇମ ର ଲୋକମାନେ ବହୁତ ଶୀଘ୍ର- ହୁଁ ଏକ୍ସପାୟାର ହେଇଯାଉଛନ୍ତି।
ପଚାଶ ବର୍ଷ ହେଲା ବେଳକୁ ତାଙ୍କର ବେଶୀ ହେଇଯାଉଛି।
ତ ଅଧିକାଟା ମାନେ ସେମାନେ କଣ ସେମାନେ ପୁରା ସେବେକା ଟାଇମରେ ପିଓର ଜିନିଷ ଖାଉଥିଲେ। ଆଉ ଅବିକା ଆମେ ସବୁ ଯେତିକି ଖାଉଛେ ପୁରା କେମିକାଲ ଜିନିଷ ଖାଉଛେ ତ ଆମେ ବଞ୍ଚିବା କୋଉଠୁ।
ଆଜ୍ଞା।
ତ ବୋହୁ ମାନେ ଛୋଟ ଛୋଟ ପିଲାଙ୍କର ବି ଆପଣ ଦେଖିବେ। ଚୁଟି ପାଚି ଯାଉଚି ଡାଇବେଟିସ ବାହାରି ଯାଉଚି କଣ ପାଇଁ କାଇଁ ନା ସେରା ସବୁ କେମିକାଲ ଜିନିଷ ଖାଉଚେ।
ଆଉ ସବୁତକ ଚାଷୀ ବି ଆଉ ଏତେ ମାନେ ଧ୍ୟାନ ଦଉନାହାନ୍ତି ସିଏ କହୁଛନ୍ତି ଆମେ କେମିତି ଜଲ୍ଦି କରି ବିକି
ବିକି ହଁ ହଁ ହଁ ସିଏ ବି ତାଙ୍କ ତା ଙ୍କର ବି ଦରକାର କେମିତି ସାର ଫାରା ଦେଇଦେଲେ ଇଞ୍ଜେକ୍ସନ ଫିଞ୍ଜେକ୍ସନ ଦେଇଦେଲେ ଚାଲ ହେଇଯିବ ଖାଇବା ବନିଯିବ ଲୋକ ଖାଇଦେବେ ଆମ ପଇସା ଟା ହେଇଯିବ ସେମାନେ ବି ଯା ବୁଝୁନାହାନ୍ତି ଯେ ଏଇଟା ଖାଇଲେ ଲୋକମାନଙ୍କର ଦେହ ଖରାପ ହବ।
ସୁବିଧା ହବ।
ସେଇଟା ବୁଝୁନାହାନ୍ତି ଆଉ କେହି ବି କାହା କଥା ବୁଝୁନା ତ ନିଜେ ନିଜ କଥା ବୁଝିବା ଟା ଦରକାର ସବୁଠୁ ଭଲ ଛାତ ଉପରେ ହଉ କି ବାରି ହଉ ଯୋଉଠି ବି ଆପଣଙ୍କର ଜାଗା ଅଛି ସେଠି କିଛି ନା କିଛି ପନିପରିବା ଲଗେଇଲେ ମାନେ ଆପଣ ତ ଖାଇବେ ସୁସ୍ଥ ହେବେ ବା ଆପଣ ଘର ପରିବାର ଲୋକ ବି ସମସ୍ତେ ସୁସ୍ଥ ରହିବେ। ଆଉ ଆପଣ କହିବେ ନା ଆମେ ବି କିଣିକିନା ଆଉ ଅଳସୁଆ ଭଳିଆ ହେଲେ ଉଁ ଆପଣଙ୍କ ଅଚ ମାନେ ବହୁତ ଜଲଦି ଆପଣଙ୍କ ଦେହ ଖରାପ ହବ ଆଉ ମାନେ ଆପଣଙ୍କ ହଁ ଦେହ ଖରାପ ହବ ଆପଣ ହଇରାଣ ହେବେ ତା ସାଙ୍ଗରେ ଆପଣଙ୍କ ଘର ଲୋକଙ୍କ ମାନେ ବି ହଇରାଣ ହେବେ।
ହ ଆପଣ ତ ଯାହା ଅଳ୍ପ ହଇରାଣ ହେବେ ଘର ଲୋକ ବେଶୀ ହଇରାଣ ହେବେ।
ବେ ହଁ। କୋଉଠିକି ନବା କଣ କରିବା ପଇସା ଅଛି ନା ନାଇଁ ସବୁ ଜିନଷ ସବୁ ଟାଇମ୍ ରେ କଣ ସମସ୍ତଙ୍କ ପାଖରେ ପଇସା ଟା ଥିବ ବୋଲି ମାନେ ଅଛି। କାହା ପାଖରେ ପଇସା ଥିବ କାହା ପାଖରେ ପଇସା ନଥିବ। ତ ସେ ଜିନିଷକୁ ମାନେ ଦୃଷ୍ଟିରେ ରଖିକି ଆପଣ ନିହାତି ଭାବରେ ବାଇରେ ହଉ ଛାତ ଉପରେ ହଉ। କିଛି ନା କିଛି ପନିପରିବା ଲଗେଇବା କଥା ଆଉ ପନିପରିବା ଲଗ ଲଗେଇବ ନିଜେ ଖାଇବୁ ତ ପିଓର ଜିନିଷ ଖାଇବ ନା ପୁରା ଖୁସି ଲାଗିବ ଆପଣ ଥରେ ଯିଏ ଯିଏ ବି ଲୋକ ହୁଅନ୍ତୁ ଗୋଟାଏ କଥ ଗଛ ଲଗାନ୍ତୁ ଦେଖିବ ତା ଦେହରେ ଯୋଉ ଖୁସି ମିଳେ ସେଇଟା ଅଲଗା ପ୍ରକାର ଆମେ ଯେତେବେଳେ ଛୋଟଥିଲୁ ଆମ ଘରେ ଗୋଟେ ଭେଣ୍ଡି ଗଛ ବାଇରେ ଗୋଟେ ଲାଗିଥିଲା ଆମ ଘର କରେ ଆମ ମାନେ ଜାଗା ନାହିଁ ମାନେ ଯୋଉ ଯୌ ଦିନ ହବ ଗୋଟେ ଗୋଟେ ଖାଇବୁ ମାନେ ପାଳି ହେଇଯାଇଥିବ ସେ ଜିନିଷ ଟା ସିଝେଇକି ଆଣିକି ଖାଇବା ଟା ଗୋଟେ ଅଲଗା ପ୍ରକାର ଖୁସି ଥିଲା କି ଆମ ଘରେ ହେଇଛି ଏ ଜିନିଷ ଟା ଆମେ ଖାଇବୁ ପିଓର ଜିନିଷ। ସିଝା ହେଇକି ବୋଉ କଉ ସିଝେଇ ଦବ ବୋଉ ସିଝେଇ ଦେଲେ ମୁଁ ଖାଇବି କୋଉଦିନ ମୋ ଭଉଣୀ କହୁଦିନ ଏମିତି ହିଁ ପାଲି କରିକି ଆମେ ଖାଉଛ। ଯିଏ ଆଗ ଦେଖିଥିବ ସେ ଭେଣ୍ଡି ଟାକୁ ତ ସିଏ ହିଁ ଆଗେ ସେ ଭେଣ୍ଡି ଟା ସିଝା ଖାଇବ।
ଆଜ୍ଞା ଆଜ୍ଞା।
ଯା ଲୋକ ବୁଝିବା ଦରକାର ଲୋକ ତଥାପି ବୁଝୁଛନ୍ତି। ଏବେ ଆସ୍ତେ ଆସ୍ତେ ମାନେ ଦେଖିଲା। ପରେ ଲୋକ ଟିକେ ଟିକେ ଚେଞ୍ଜ ହଉଛନ୍ତି ହେଲେ ଉ ଟିକେ ସମସ୍ତେ ଚେଞ୍ଜ ହେଇଗଲେ ହୁଏ ତ। ତ ଭଲ ହେଇଯିବ ଦୁନିଆଟା। ଟାଇମ ଲାଗିବ ହଁ।
ଯେହେତୁ ଗୋଟେ ଢାଞ୍ଚାରେ ପଡି ଯାଇଛନ୍ତି।
ହାଲୋ
ହଉ ମୋର ଟିକେ କାମ ଅ ଅଛି ଅଛି ପରେ କେତେବେଳେ ଫ୍ରି ହେଲେ କଥା ହେବି ହଉ।
ହଉ ହଉ ହଉ।
ଆଜ୍ଞା ରଖୁଛି।
ହଁ ହଁ।